ହ୍ୟାଲୋ।
ହ୍ୟାଲୋ।
ହଁ ଆପଣଙ୍କୁ ଶୁଭୁଚିତ
ହଁ ସଭୁଚି କୁହନ୍ତୁ।
ଆପଣ କଣ କରୁଛନ୍ତି ଏବେ?
ଏଇ ବୁଲିବା ଆକୁ ଟିକେ ଯାଇିଥିଲି କାମ ସାରି ଦେଇକି ତଳେ ଗପୁଥିଲି-ଇ-ଇ। ଏଇ ଆସିଲି ଆଉ ଆମ ଫୋନ କଲେ ଛୁଆ ଦେଲେ ଆ କହିଲେ ଆଣ୍ଟି ଫୋନ କରିଛନ୍ତି ଆ ନିଅ। ଏ ରୋଷେଇବାସ ସାରିକି ଯାଉଛି ଟିକେ ଗପ ସପ ତଳେ ଗପିବାକୁ ଆଇଲି ଆସିଲେ ଖାଇବାକୁ ଆସିଲେ ଖାଇବେ ସବୁ ଆଉ। ସେଇଥିପାଇଁ କାମ ନାହିଁ ଆଉ ଶରିଗଲାନି ସକାଳୁ। ଟିକେ କାଉରିଆ ପାଗ କରଛି ତ ଗରମ ତ କୁଆଡେ ଯାଇ ଆସି ହଉନି ଯେ କାଉଳି ଫୋନ କରୁଛ ବୋଲି ସେଇ ତଳ ତିନିଟା ସ୍ତ୍ରୀଲୋକ ଆମ ଗପୁ ଟିକେ ଆଉ କଥାବାର୍ତା ହଉଥିଲୁ ଆଉ। ଝିଅ ଡାକିକି ଫୋନ ଦେଲା କହିଲା ଆ ଫୋନ କରିୁଛନ୍ତି ଆଉ। କଥା ହେଲେ ଆସିକି ଆଉ, ଏୟା ଆଉ।
ହଁ ଆଜି ଆପଣ ଙ୍କର ରୋଷେଇ କଣ ହେଇଛି?
ରୋଷେଇ ଭାତ କରିଦେଇ କି ପନ୍ଦର ସଭା ଭାଜି ଥିଲି ସୋନୁ ଚୁନିଆ ଶାଗ ଆଣିଛି ତାକୁ କରିଥିଲି, ଏବେ ବୁଟ ଡାଲି ଆଳୁ ତରକାରୀ କରିଛି। ଆମ୍ବ ଅଛି, ଆଉ କଣ କରିବି ଆଉ କିଛି କରିଆକୁ ଇଚ୍ଛା ହଉନି। ଏତେ ତ କଣ ହେଲାଣି ଆଉ କଣ କରିବି, ଆଉ ଗରମ ହଉଛି ତ ଗୁଳୁଗୁଳି ହଉଛି କଣ ଏପାଇଁ କଲେ ଗୁଳୁଗୁଳି ହଉଛି ରୋଷେଇ ଘରକୁ ଗଲାଆଳକୁ। ଏତିକି ଥାଉ ଯାହା ହବ ହବ ଯାହା ଖାଇବେ ଖାଇବେ ଆଉ।
ଆମର ବି ଆଜି ହେଇଛି ଭାତ, ଡାଲି, ପୋଟଳ ଆଳୁ ଭଜା ଆଉ ସେ ଯୋଉ ସଜନା ଶାଗ ତାପରେ ଛୁଇଁ ହେଇଛି ଛୁଇଁ ଆଉ ଟିକିଏ ମାନେ ଖାଇଲା ବେଳକୁ ଭଜା ହବ ଆଉ ଆମର ଆମ୍ବ ତ ଅଛି ଗାଁ ରୁ ଆସିଥିଲା। ଆମ୍ବ ଅଛି ଆଉ ଲେମ୍ବୁ ଲୁଣ ଲଙ୍କା ଆଉ ଖାଇଲା ବେଳେ ଖାଲି ଟିକେ ପାମ୍ପଡ଼ ଛାଣିକି ଖାଇବୁ ଆଉ।
ହଁ ସେଇଆା ଆଉ କଣ ସାଧା ଦିନ ତ କିଛି-ଇ-ଇ ନାହିଁ ଦି ତିନି ପ୍ରକାର କରିବା ହଉଛି। ଆଇଁଷ ଦିନ ଆମର ଗୋଟେ ପ୍ରକାର ହେଇଗଲେ ହେଲା। ଲୁଣ ଟିକେ ଆଇଁଷ ଟିକେ ହେଇଗଲେ ଆମ ସମସ୍ତଙ୍କର ଭଲ ଆଉ ସାଧା ଦିନ ଦୁଇ ତିନି ପ୍ରକାର ନ କଲେ ହଉନି ଆଉ କରିକି ଆସିବେ ଆଉ ଘରଜ କଥା ହଉଛି ତାର ଆସିବେ ସମସ୍ତେ ଖାଇବାକୁ ଖାଇବାକୁ ଦେମି ଆଉ। ତାପରେ ଚାରଟା ବେକୁ ପାର୍କ ଟିକେ ଯାଇପାରୁନି ଚାଲିଆକୁ କାଲି ତ ବର୍ଷା ହେଲା ଯାଇପାରୁନି ଆଜି ଟିକେ ଯିମି ଆଉ ଚାଲି ସେ ଟିକେ ନ ଚାଲିଲେ ଗୋଡା ହାତ ବିନ୍ଧୁଛି ଚାଲିବା ଅଭ୍ୟାସ ଛାଡିଗଲା ଆଳକୁ ଗୋଡା ହାତ ବିନ୍ଧୁଛି। ଖାଲି ସକାଳୁ ଟିକେ ଚାଲେ ପାର୍କରେ ସେଠି ବହୁତ ଲୋକ ଚାଲନ୍ତି କିଏ ବସେ, ଗପସପ ହୁଏ ଆସେ ଟିକେ ଭଲ ଲାଗେ ଆଉ। ଏତେ ସାଙ୍ଗସାଥି ସବୁ ଟିକେ ପାର୍କ ଲୋକ ଗଲେ ହେ ସିନା ପଛ ଲୋକ ଦେଖାହନ୍ତି ସେ ମନ୍ଦିର ଅଛି ଆମର ଶିବ ମନ୍ଦିର ଅଛି। ସେ ପାହାଚ ପଥର ଚଟାଣ ହେଇଛି ସେ ଟିକେ ବସେ ଆଉ ଦୋଳି ଲାଗୁଛି। ଏକ୍ସର୍ସାଇଜ କରିବାକୁ ସବୁ ଲାଗଛି ସେ ଟିକେ କରିକି ଆସ୍ ସେ ଆଉ ସେ ଆଉ ଆଉ କଣ କରିବି ଆଉ ଆଉ ପାଖା ପାଖି ଦି ଜଣ ମୋ ଇଛା ହଉଛି ଯେ ୟେ ଗରମ ସକାଶେ ଯିବାକୁ ଇଚ୍ଛା ନାହିଁ। ଆଉ ଆଉ କଥା ଆଉ କଣ କହିବ।
ହଁ-ଅ-ଅ-ଅ ଆମ ଘରେ ଵା ସେରେ ବି ଗୋଟେ ପାର୍କଟା ଅଛି ଚାରି ଛକ ଆଗକୁ ସେଇଟା ବି ଡି ଏ ପାର୍କ ଟା ସେଇଠି ସବୁ ଅଛି। ଦୋଳି ଲାଗିଛି ଛୋଟ ପିଲା ମାନ ଝୁଲିବେ ବୋଲି ତାପରେ ସବୁ ଖସଡା ବି ଭିନ୍ନ ପ୍ରକାରର ଅଛି ତାପରେ ସେଇଠି ଗୋଟେ ପୋଲ ଟାଇପ ର ଅଛି ଏପଟରୁ ସେପଟକୁ ଯିବ। ସେଇ ପୋଲରେ ସବୁ ଛୋଟ ଛୋଟ ଛୁଆ ମାନେ ବଡ ପିଲାମାନେ ସବୁ ଖେଳି ପାରିବେ। ତାପରେ ଆଉ ଗୋଟେ ଅଛି ଯୋଉ-ଉ-ଉ ଗୋଟେ ସେପଟକୁ ସବୁ ସ୍ତ୍ରୀ ଲୋକ ମାନେ ଆଉ ବୁଢା ଲୋକ ମାନେ ସମସ୍ତେ ସେଇଠି ଏକ୍ସରସାଇଜ କରିବା ପାଇଁ ବି ସବୁ ଲାଗିଛି। ତାପରେ ସେଇଠି ଚାଲିବା ପାଇଁ ବି ଅଛି ଆଉ ସେ ପାର୍କ ଟା ବି ବହୁତ ଭଲ ହେଇଛି ମାନେ ତାର ଯେତିକି ଜାଗାରେ ଛୋଟ ପିଲା ମାନେ ଖେଳିବେ ସେତିକି କୁ ବାଲି ପକେଇ ଦେଇଛନ୍ତି। ତାଲେ ଛୋଟ ପିଲା ମାନେ ଖେଳିଲା ବେଳେ ପଡିଯିବେ, ତାଙ୍କ ଗୋଡ ହାତ ଖଣ୍ଡିଆ ହେଇଯିବ ବୋଲି ବାଲି ପକେଇ ଦେଇଛନ୍ତି। ତାପରେ ଯାଉ ହେ ଯୋଉ ଏଠି ଛୋ ଉ-ଉ-ଉ ସମସ୍ତେ ଏକ୍ସର୍ସାଇଜ କରିଛନ୍ତି। ସେଇଠି ଘାସ-ଅ-ଅ ଅଛି ପୁରା। ତାପରେ ସେଇଠି ଯୋଉ ଫୁଲ ଗଛ ବି ବିଭିନ୍ନ ପ୍ରକାର ଅଛି, ଛୋଟ ଛୋଟ ପୁରା ଅଛି। ତାପରେ ଗେଣ୍ଡୁ ଗଛ ସେଇଠି ବହୁତ ସାରା ଲାଗିଛି। ଆଉ ମାନେ ଗେଣ୍ଡୁ ପୁରା ବଡ ବଡ ବଡ ଗେଣ୍ଡୁ ସେଗୁଡାକ ବହୁତ ଲାଗିଛି। ତାପରେ ସେଇଠି ଭଲ ପାର୍କ ଟା ସେଇଠି ତାପରେ ତାରି ସେଇ ପାଖରେ ପାଖାପାଖି ସବୁ ଉ ଖାଇବା ପିଇବା ଦୋକାନ ଅଛି। କିଣା କିିଣି ଦୋକାନ ଅଛି। ସବୁ ଦୋକାନ ଅଛି।
ହଁ ସେଇ ପାର୍କ ପାଖରେ ଦୋକାନ ହେଲେ ପିଲା ଛୁଆ ଟିକେ ଦୋକାନରୁ ଟିକେ ଖାଇଆ ନେଇ ଦେ ଦେଇଦେଲେ ଖାଇଦେ। ଛୋଟ ଛୋଟ ପିଲା ସାଙ୍ଗ ନହେଲେ ବଦମାସି କରିବେ। ମା ମାନେ ଯାଇଥିବେ କଣ ଗୋଟେ ଧରିଦେଲେ ସେ ତାଙ୍କର ଖାଇଲେ ଇଏ ତାଙ୍କର ଖେଳିଲେ ବୁଲିଲେ ଆସିଲେ। ଏମିତି ଆଉ ଛୋଟ ଛୁଆ ଖେଳୁଛନ୍ତି ଦୋଳି ଲାଗଛି ତାଙ୍କର ବସିିଯିବେ ସେଇଠି ଆଉ ମା ମାନେ ତ ଚାଲିଲେ ଛୋଟ ଛୁଆ ସେଠି ଖୋଳିଲେ ମା ମାନେ ଚାଲିଲେ ଦେ ଚାଲିଲା ସଇଲା ଆଇଲେ ଆଉ ପାର୍କ ଟିକେ ବୁଲାବୁଲି କଲେ ଭଲ ଲାଗେ ଚାରିଟା ବେଳେ ତ ଯା ନ୍ତି ଆଉ ସକାଳ ଘରୁ ବାହାରାଉଛୁ କାମର ଆଉ ଏଇଆ ସବୁ କଥା ଆମ କଲେଜରେ ଜଣେ ଯୁଗ କରନ୍ତି ପାର୍କରେ ଶିଖାନ୍ତି ତାଙ୍କ ସ୍ତ୍ରୀ ସେ ତାଙ୍କ ସ୍ଵାମୀ ମରିଗଲେ। ଯାଇଛନ୍ତି ଦେଖିବାକୁ ସେ ସ୍ୱର୍ଗ ଦ୍ଵାର ନେଇକି ଗଲେ ସେମାନେ ଗାଁକୁ ପଳେଇଲେ ବୋସ ଲୋକ ଟେ ଯୋଗ ଶିଖାନ୍ତି ସମସ୍ତଙ୍କିକି କଣ କରିବେ ତାଙ୍କ ଭାଇ ଆଉ ଗୋଟିଏ ଝିଅ ତାଙ୍କର ବାହା ଶା ହେଇନି ଏଇ ବର୍ଷ ଚାକିରି କରିଥିଲା ସେ କଲିକତା ପୋଷ୍ଟିଂ ପାଇଥିଲା ଏବେ ପଳେଇ ଆସଛି ଏଇଠି ଭୁବନେଶ୍ଵରରେ ଯଛନ୍ତି ଚା ତାଙ୍କ ଯୋଉ ମରି ତାଙ୍କ ସ୍ଵାମୀ ସିଏ ଗାଁରେ ରହନ୍ତି ଏବେ ନେଇକି ଆସିଥିଲେ ତାଙ୍କୁ କ୍ୟାନସର ହେଇଯାଇଥିଲା ଆଜି ରାତି ଚାରିଟା ବେଳେ ତା ସଚାର ନେଇ ଯାଇଛନ୍ତି ସେ ହାତଶ୍ରୀ ହେଇଗ ସବୁ ପଳେଇଲେ ଗାଁ କ ଓ ଗାଁ କ ପଳେଇଲେ ଆଉ ଏଠି ଯ କଣ କରିବେ ଆଉ ଏଭ ସବୁ ବା ବହୁତ ଲୋକ ଦିଇ ହଜାର ଖଡି ଲୋକ ଘେରିଥିଲେ ସେଠି ଆମେ ବି ଯାଇଥିଲୁ ଦେଖିକି ଆଇନୁ ଆଉ କଣ କରିବ ତାଙ୍କୁ ଭାଗ୍ୟ ଆଉ କଣ କ କମ୍ ବୟସରେ ବି ଆଉ କଣ କରିବା ଆଉ ରୋଗ ପାଖରେ ଆମେ ଆଉ କଣ କରିବା ହାତ ପା ଗୋଡ ପାଇବନି ରୋଗ ହେଲେ ଆଉ କଣ କରିବେ ପଡିକି ବହୁତ କଷ୍ଟ କଷ୍ଟ ପାଉଥିଲେ ଚାଲିଗଲେ ବି ଭଲ ହେଲା ଆଉ ଝିଅଟା ବି ବର୍ଷେ ହେଲା ଚାକିରି କରିଛି ବାହା ଚୁରା ହେଇନି କର ଆଉ ମା ତାଙ୍କ ମା ବି ଅଛନ୍ତି ପୁଅ ଯାଉଛି ମା ଅଛି କେତେ କଷ୍ଟ କହିଲ ବଡ ଭାଇ ସାନ ଭାଇ ବଡ ଭାଇ ଆହୁରି ବି ଅଛନ୍ତି ଆପଣ ଗୋଟେ ଆଉ ବି ଆଉ ତାଙ୍କ ଭାଇ ଆଉ ଲୋକ ବହୁତ ଲୋକ ହେଥିଲେ ଦୁନିଆଡ ଲୋକ ଆସିଥିଲେ ରାସ୍ତା ବି କଭର ହେଇଯାଇଥିଲା ଏତେ ଲୋକ କହିଥିଲି ଆଉ ସ ପୂଜାରେ ନେଇଲେ ମାନେ ଗାଁ ସ ପହିଲେ ଲୋକ ଯେ ଯେମିତି ଜଳେ ଯାଇଥିଲେ ପହିଲ ଯେଟ ହରୁଟ ଆଉ କରିବା ଯୋଗ ଶିଖେଇଥିଲେ ଯୋଗରେ ବି ବହୁତ ଲୋକ ଆଇଥିଲେ ଆଉ ଏଇଭଳିଆ ଆଉ ଅଛା ଭାରି ଟେନସନ୍ ରୋଗ ଟା ଯାୟ ଭଲସ ତ ତର ଏଇଆ ହେଲା ଆଉ କଣ କରିବ ଆଉ
ହଁ ଯା ମୁଁ ବୋଧେ ତାଙ୍କୁ ଚିହ୍ନିଛି ସେ ତାଙ୍କର ଗୋଟେ ପତଞ୍ଜଳି ଦୋକାନ ଅଛି ବୋଧେ
ହଁ। ହଁ ପତାଞ୍ଜଳି ଦୋକାନ ଥିଲା ତାଙ୍କ ଝିଅ ଯେତେବେଳେ ଚାକିରି ପାଇଲେ ତାଙ୍କ ବାପାଙ୍କୁ ନେଇକି ଗାଁ ରେ ଛାଡିଲେ ଆଉ ସେ ଜିନିଷ ପତ୍ର ଗାଡି ସବୁ ବିକିଦେଲେ ତାପରେ ଝିଅ ଯେମତି ଟ୍ରାନ୍ସଫ ହେଇକିଲା ଭୁବନେଶ୍ର ପ ସେ ଯୋଉ ଘରେ ଭଡା ରହୁଥିଲେ ପୁଣି ସେଇ ଘରେ ଭଡା ରହିଲେ ଆଉ ମା ବାପାଙ୍କୁ ନେଇଯାଇଥିଲେ ତାଙ୍କର ଗାଁରୁ ଦେଖିଲା ଏଠି ଦେଖିବା ଆସିକି ଦି ଖରା କଲା ଡାକ୍ତର ଗଲା ଡାକ୍ତର ଘରେ କ୍ୟାନସର ହେଇଯାଇଛି ଆଉ କଣ କର ଆଉ ଯାହା ଘର ନେଇଯାଉ ଯେତେ ପ ସେ ଭଲ ବି ଆଉ ନେଇଗଲେ ସେଥିପାଇଁ ବେ ଆଉ ସେଥିପାଇଁ ଆ ଘରେ ପଡି ଚାଲିଗଲା ଆଉ। ମାସେ ଖଣ୍ଡେ ପଡିଛନ୍ତି ବେଶୀ ପଡିନାହାନ୍ତି। ବା ଲାଇଟ୍ ଫାଇଟ୍ ପଡୁଥିଲା ମାସେ ଖଣ୍ଡେ ପଡିଛନ୍ତି ଚାଲିଗଲେ ଆଉ ଥା ବହୁତ ଲୋକ ବି ଯାଇଥାନ୍ତି ଆଉ କଣ କଥାଥାଉ ସାହାଯ୍ୟ କରିବ କଣ କରିବ ଦେଖାଯାଉ ଏଇଭଳିଆ ଆଉ ସେଇଠି ମନ ଦୁଃଖ ହୋଉଛି ଆଉ।
ସିଏ ଯୋଉ ବୋଧେ ଏଇ ପ ଯୋଉମ ଆପଣଙ୍କ ଘର ପଛ ପଟରେ ଯୋଉ ପାର୍କରେ ସେଇଠି ସବୁ ଯୋଗ ଶିଖଉଥିଲେ ବୋଧେ ମୁଁ ବି ସେଇଠିକି ତାଙ୍କୁ ଦେଖିଛି ମୁଁ ମୁଁ ତାଙ୍କ ପାଖକୁ ଆଗରୁ ଯୋଗ ଶିଖିବାକୁ ବି ଯାଉଥିଲି। ସେଇଠି ମୁଁ ଯୋଗ ବି କରିକି ଆସୁଥିଲି ଏବେ ଯୋଉ ଏଇ ସବୁ କାମ ହେଲା ଯୋଉ ଆମ ଘରର ଏତେ କାମ ଭିତରେ ମୁଁ ଆଉ ଯାଇପାରିଲିନି ସେଇ ଯୁଗୁରୁ ଆଉ ଯାଉନି ତାପରେ ଏଇ ବର୍ଷେ ଖଣ୍ଡେ ହେଲା ମୁଁ ଯାଉନି ନି ମୁଁ ତାଙ୍କୁ ଦେଖିଥିଲି ଆଗରୁ ସେମାନୋନ ସକାଳେ ବି ଆସିକି ଯୋଗ କରନ୍ତି ସନ୍ଧ୍ୟା ବେଳେ ସବୁ ଆସିକି ସେଇଠି ଗୀତ ଲଗେଇକି ନାଚନ୍ତି ଯୋଗ କରନ୍ତି ସେ ସବୁ ଠାକୁରଙ୍କ କଥା କୁହନ୍ତି। ମୁଁ ଶୁଣିଛି ସବୁ ତାପରେ ଏବେ ହେଇଛି ବୋଲି ମୁଁ ଜାଣିନଥିଲି ଆପଣଙ୍କ ଠାରୁ ହିଁ ଶୁଣିଲି ତାପରେ ଶୁଣିକି ବହୁତ ଦୁଃଖ ବି ଲାଗିଲା ଏବେ ତ ଯଦି ଏବେ ଆଉ ସିଏ ବୋଧେ ଆସିବେନି କି କଣ ଯୋଗ ବେଳକୁ କାରଣ ସେ ତ ଗାଁ କ ପଳେଇଛନ୍ତି ଆସିବେ ଆସିଲେ ବି ସେ ମାନେ ଆସିବେ କି ନାଇଁ କେଜାଣ ଏଇ ପାର୍କକୁୁ ଯୋଗ କରିବା ପାଇଁ ମୁଁ ତ ଆଗରୁ ଯୋଉ ଯାଉଥିଲି ନା ତଉ ମୁଁ ଯାଉନି ଏଇ ରଜ ବି ସେମାନେ ବହୁତ ଭଲରେ ସେ ପାର୍କରେ ପାଳିଥିଲେ ମୁଁ ଦେଖିଥିଲି।
ହ ରଜରେ ସେପା ଆଣିକି ଦେଇଥିଲେ ରଜର ପୋଡ ପିଠା ଆଣିକି ଦେଇଥିଲେ ପାର୍କର ପଣସ ଆଣିକି ବାଣ୍ଟିଥିଲେ ଜନ୍ମଦିନ ସବୁ ହେଲେ ତାଙ୍କ ସବୁ ଗ୍ରୁପ ର ଜନ୍ମଦିନ ହେଲେ କେକ୍ କାଟନ୍ତି ହୁଁ। ଆଜ୍ଞା ହଉ ରଖନ୍ତି ଆଉ କେତେବେଳେ କରିବେ ଆଉ
ହଁ।